ହ୍ୟାଲୋ।
ଅଫ୍ସି
ହୁଁ ଏବ ମୋ ଭଏସ୍ କ୍ଲିୟର ଅଛି ତ?
ଆଜ୍ଞା।
ହ ହୋ ହେଲେ କଉଠୁ କହୁଥିଲେ ଆପଣ?
ମୁଁ ନୟାଗଡ଼ରୁ ଆପଣ?
ହଁ ମୁଁ ଭୁବନେଶ୍ୱରରୁ।
ଓହୋ।
ହୁଁ ଏବେ ଆପଣ କଣ କରୁଛନ୍ତି?
କଣ କହିଲେ?
ମୁଁ କହିଲି କଣ କରୁଛନ୍ତି ଏବେ?
ଏବେ ମାନେ ଛାତ ଉପରେ ଏମିତି ବୁଲୁଥିଲି ଆଉ।
ଓହଁ। ଆଉ ମୁଁ ଏଠି ଘରେ ଜଷ୍ଟ ବୁୁଲୁଚି ଟିକେ।
ଆଛା।
ହୁଁ ହେଲେ ଆଉ କଣ ଖାଇଛନ୍ତି ଆଜି ଦି ପହରେ?
ଖାଇଥିଲି ଭାତ ମାଛ ଭଜା ଆଉ ଶାଗ। ଆପଣ?
ଆମର ଆଜି ଭାତ ଡାଲି ଆଉ ଆଳୁ ପୋଟଳ କସା ଆଉ ସାଲାଡ୍।
ହ
ଆପଣ କଣ କରନ୍ତି?
ମୁଁ ପାଠ ପଡ଼ୁଚି ପ୍ଲସ୍ ଥ୍ରୀ ଥାର୍ଡ ଇୟର।
ହଁ ପ୍ଲସ୍ ଥ୍ରି ଥାର୍ଡ ଇୟର। ବର୍ଷେ ବଡ଼ ମୋଠୁ ତା ହେଲେ ଆଉ।
ହଁ ଆପଣ କଉ ଇୟରରେ ପଢ଼ୁଛନ୍ତି କି?
ମୋର ଏବେ ସେକେଣ୍ଡ ୟେର୍ ହେଲା ଜଷ୍ଟ।
ଓହୋ ମୋର ଥାର୍ଡ ୟର ହବ।
ଓହୋ ସେକଣ୍ଡ ସେମ୍ ଥିର୍ଡ ସେମ୍ ଦେଇ ସାରିଲେଣି ବୋଧେ।
ଫୋର୍ଥ ସେମ୍ ଫୋର୍ଥ ସେମ୍ ଲାଷ୍ଟା ଦେଇ ସାରିଲୁ ଏବେ।
ଓ ହଁ ହଁ ହଁ ଫସ ଆଉ କଣ ଆପଣ କଣ ଅନର୍ସ ମାନେ ଆର୍ଟ୍ସ ନା ସାଇନ୍ସ ଓହୋ ହିଷ୍ଟରୀ ଅନର୍ସ ମୋର ସାଇନ୍ସ।
ଉଁ କଣ ଅନର୍ସ ଅଛି?
ମୋର ବଟନୀ ଅନର୍ସ
ଓହୋ।
ଆପଣ ଏଗନା କଁ ଏଇଟା ପ୍ଲସ ଥ୍ରିଟା ଚାରି ବର୍ଷ କରିବେ ନା ତିନି ବର୍ଷ?
ନାଇଁ ନାଇଁ ଆମର ତ ତିନି ବର୍ଷ।
ହୁଁ ସତ।
କୋଉ କଲେଜରେ ପଢୁଚନ୍ତି?
ଆମର ନୟାପଲ୍ଲୀ କଲେଜ ଜଣିିଛନ୍ତି?
ହଁ ହଁ ଶୁଣିଚି।
ବିହାର୍ ନୟାପଲ୍ଲୀ କଲେଜ।
ହଁ ଏଇଟା ଖୋର୍ଦ୍ଧାରେ ଅଛି ନା?
ହଁ ଖୋର୍ଦ୍ଧା।
ହଁ।
ହୁଁ, ହୁଁ। ଆଉ ଆପଣଙ୍କୁ
କେବେ ଆସିଛନ୍ତି?
ହଁ ନୟାଗଡ଼ ଯାଇଥିଲି ବୁଲିବାକୁ ଆମର ଲଡୁବାବା ତାପରେ ତାରିଣୀ ଇଏ ଯାଇଥିଲି ତାରିଣୀ ଅଛି କି ନୟାଗଡରେ?
ତାରିଣୀ ନା ବୈଷ୍ଣବୀ ଦେବୀ ଅଛନ୍ତି ଦକ୍ଷିଣରେ। ତାରିଣୀ ମା ଅଛନ୍ତି।
ତାପରେ ଗୋଟେ ଡ୍ୟମ୍ ଅଛି ଗୋଟେ?
ହଁ ଦଶପଲଲା କୁଆଁରିଆ ଡ୍ୟାମ ଅଛି।
ହଁ ସିଏ ଯାଇଥିଲୁ ପିକନିକ୍ ଯାଇଥିଲୁ ତ ମାନେ କୋଚିଂ ଙ୍ଗି ତରଫରୁ। ତ ଯାଇଥିଲୁ ଆଉ। ସାରଙ୍କ ଘର ଆମର ନୟାଗଡ଼ ତ।
ଓହୋ କଲେଜେରେ ନା?
ନା ନା ସ୍କୁଲ ଟାଇମରେ ଟାଇମିଷ୍ଟିଉଟୁର ଏମିତି ଆମର ସାର୍ ଅଛନ୍ତି ଜଣେ। ଦେବାଶିଶି ଆଚ଼ାର୍ଯ୍ୟ ତାଙ୍କ ଘର ନୟାଗଡ଼ତ।
ଆଉ ଘରେ ଆପଣଙ୍କର କିଏ କିଏ ରହୁଛନ୍ତି?
ଆମ ଘରେ ମୋ ମାମା ବାବା ଆଉ ଦିଦି। ଆପଣଙ୍କ ପରେ? ହଁ ମୁଁ ସବା ସାନ।
ଆମ ଘରେ ମୁଁ ମାମା ଭାଇ ମୁଁ।
ଉଁ ହୁଁ। ହୁଁ ଆପଣ ବଡ଼?
ନା ନା ମୁଁ ସାନ ଆମ ଘରର।
ହୁ। ଆଉ କେବେ କଣ କିଛି ବୁଲାବୁଲି ପାଇଁ ପ୍ଲାନିଂଙ୍ଗି ଅଛି?
ବୁଲାବୁଲି ଏବେ ତ ନାହିଁ ଆମର ଏବେ ଯେହେତୁ ଫୋର୍ଥ ସେମିଷ୍ଟାର ସରିଲା ଇଣ୍ଟନସିପି। ଚାଲିଛି ତ ସେଇଟା ବି ସାରିଲା ପରେ କ୍ୟାମ୍ପ ଯିବାର ଅଛି ଭୁବନେଶ୍ଵର।
ଓହୋ କ୍ୟାମ୍ପ ଯିବାର ଅଛି?
ହଁ ଆ ହଁ ଆମର ଏନେସି ସି କ୍ୟାମ୍ପ ଅଛି ତ।
ଏ ନେସିସି କ୍ୟାମ୍ପ ମୁଁ କହିଲି କହିଲି କୋଉକ୍ୟାମ୍ପ ରହିଲା ଆଡସ୍ ପିଲାଙ୍କର। ଏନେସିସି ନେଇଛନ୍ତି ଏଥିରେ ଅଛି କିଛି,? ହୁଁ ମୁ ଏନେସିସି ଏଥିରେ କିଛି ଅଛି ମାନେ କଣ? ପ୍ଲସ୍ ପଏଣ୍ଟେ କଣ ଅଛି ଏଇଥିରେ ପ୍ଲସ୍ ଥ୍ରୀରେ?
ସେଇଥିରେ ରିଫେନ୍ସ ଲାଇନରେ ଗଲେ। ଏ ସାର୍ଟିପିକେଟ ଆଉ ବି ସାର୍ଟିପିକେଟ ଯେହେତୁ ଫିଣ୍ଟିନ୍ ପରସେଣ୍ଟ୍। ଆ ଏକ୍ସଟ୍ରା ମିଳିବ ମାର୍।
ଓହୋ ହଁ ଭଲ ଭ
ହଁ ସେଥିରେ ଆଉ ନେବେନି ଫିଜିକାଲ ଟେଷ୍ଟ। କେବଳ ରିଟିନି ଟା ନା କେବଳ ରିଟିନି ଟା।
ଓ ହୋ ଏଇଟା ଗୋଟେ ଭୁଲ କାମ କରିଦେଲିି ନ ନେଇକି ଏଥରକ ଟା। ନେଇ ଯିବାର ଥିଲା ଆଉ ହୁଁ ମୁଁ ବି ଟେ। ହଁ ଅଛି ହେଲେ ମୁଁ ନେଇନଥିଲି ମତେ ଲାଗିଲା ବୋଧେ ଖଟେଇବେ ଅଧିକ ନା କଣ।
ହଁ ବହୁତ ଏଇଠି ତ ଏ କଲେଜ ରେ ତ ଯାହା ଯେତିକି କ୍ୟାମ୍ପ ରେ ତ। ତମକୁ ବସିବାକୁ ହିଁ ଦେବେନି ଚାରଟା ରାତିରେ ଉଠିକି। ଏକ୍ସସାଇଜ ତାପରେ ଟିକେ କଣ ଖାଇଥିବ। ପୁଣି ରିଟେନ ମାନେ ଲେଖା ଲେଖି କରିବ ପୁଣି ଡ୍ରିଲ ଯିବ ଏଗାରଟ ରୁ ଦି ଟା। ପୁଣି ଆସିକି ଖାଇବ।
ପୁଣି ଆଉଥରେ ଲେଖା ଲେଖି ପାଠ ପଢା ପଢିବେ ପୁଣି ଆଉଥରେ। ଏ ସେଇଠି ଯୋଉ କରନ୍ତି ରୁଲ କଲ ମାନେ ସବୁ କଲେଜ ରୁ ଆସିଥାନ୍ତି ନା।
ହଁ।
ସବୁ ପିଲାଙ୍କୁ ଗଣନ୍ତି। ଆଜି ଏତିକି ଅଛନ୍ତି ଆଜି ଏମାନାନଙ୍କର ଦେହ ଖରାପ ଅଛି ତ ସେଗୁଡା କରନ୍ତି ତା। ଯାଇକି ରାତି ଆଠଟା ବେଳେ। ଖାଇସାରିବା ପରେ ଟିକେ ବିଶ୍ରାମ ନ ନହେଲେ ସବୁଦିନ ଦଶ ଦିନ ଯେ କେମିତି।
ଏ ବୋଉ ଲୋ।
ହୁଁ।
କରିବାକୁ ପଡ଼ିବ। କାଁଇନା ମୋ ପାଖେ ଅଛି ମୋ ପକେ ମୁଁ ଟିମି ନେଇଥିଲି ନା ଏମ ସି ସି।
ହଁ ସେଇଟା ତ ଡ୍ରିଲ ପାଇଁ କେ ବଡ ପ୍ୟାରେଟ ପାଇଁ।
ହୁଁ ହେରା ଡି ସର୍ଟିଫିକେଟ ବୋଧେ। ସେ ଡି ନା ବି ସାଟିଫିକେଟ ନା ନା ସେଇଟା ସାଟିଫିକେଟ ଏ ଦ।
ହେଇ ତିନିଟା।
ହଁ ଏ ବି ସି ହଁ ସେଇ ମୋ ଟମିସ୍ ରୁ ଗୋଟେ ସାଟିଫିକେଟ ସେଡା ସି ସାଟ ସି ସାଟିଫିକେଟ ବୋଧେ।
ଆଜ୍ଞା ଆପଣଙ୍କ କଲେଜରେ ଖାଲି ଏମ ସି ସି ଅଛି ନା ନାଭାଲ ବି ଅଛି ଏୟାର ପ୍ରୋସ।
ହୁଁ ନାଭାଲ ବି ଅଛି ବୋଧେ ମୁଁ ତ ଦେଖିନି ଏତେ ଠିକ୍ ସେ ବୋଧେ ଅଛି ନା କଣ।
ଏନ୍ ସି ସି ର ଆର୍ମି ନାଭାଲା ଆଉ ଏୟାର ଫୋର୍ସ ଅଛି।
ହୁଁ ହୁଁ ହୁଁ ହୁଁ। ଯାଇ ଅ
ତ ମୁଁ ଆର୍ମି ରେ ଅଛି।
ଆର୍ମି ଆଗୁକୁ ଯିବାର ଅଛି ବୋଧେ ଡିଫେନ୍ସ ଲାଇନ ଆଡେ।
ହଁ ଯିବାର ଅଛି ଆମର ଏଇଠି ଏକାଡେମୀ ବି ଅଛି ଡିଫେନ୍ସର।
ହୋ କୋଉ ଏଫି ଡେ।
ଡିଫେନ୍ସ ଏକାଡେମୀ ଯୋଉ ଆର୍ମିରେ ଯାଉଚନ୍ତି ପୋଲିସ ପାଇଁ ବି ଅଛି।
ହଁ ହଁ ଭଲ ଭଲ ମାନେ ସବୁ କିଛି ଟ୍ରେନିଂ ଦେଇପାରିବେ।
ଆଜ୍ଞା ସେଇଠି ଶିଖଉଚନ୍ତି ତାପରେ ସେଇଠୁ ଫର୍ମ ପକେଇକି ଯାଉଚନ୍ତି ପିଲା ଆଉ।
ଓ ପାଉଛନ୍ତି ତ।
ହଁ ପାଉଛନ୍ତି ବହୁସୁ ପିଲାଙ୍କର ଫଟୋ ବି ଲାଗିଥାଏ। ଯୋଉଠି ଏକାଡେମୀ ଅଛି।
ଓହଁ। କାହିଁକିନା ମୋର ବି ଜଏନ୍ କରିବାର ଅଛି ଏକାଡେମି କାହିଁକି ମୋର ଫିଜିକାଲ ବହୁତ ଦରକାର ଅଛି ତ ଟିକେ।
ଓହୁଁ ଆପଣ କଣ ଇଛା ଥିଲା କି ଡିଫେନ୍ସ ଲାଇନରେ ଜି
ହଁ ମୁଁ ଡିଫେନ୍ସ ଲାଇନରେ ହିଁ ଯିବି ଏବେ ପଢ଼ାପଢ଼ି କରୁଛି ବା ସେଇଥିପାଇଁ।
ଅ ହୋ।
ଏବେ ଫାଷ୍ଟ ଟିକେ ଫିଜିକାଲ ଟା ଠିକ୍ ଠାକ୍ କରୁଛି ଟିକେ ଜିମ ରେ ଯାଇକି ଟିକେ ଠିକ୍ କରୁଛି। ରନିଂ ଟା ଏବେ ଜଷ୍ଟ ଆମର ସେକେଣ୍ଡ ସିଏମ୍ ସରିଲା ପରେ। ହୁଁ ସେକେଣ୍ଡ ସେମ୍ ସରିଲା ପରେ ମୁଁ ଯିବି ରନିଂ ପାଇଁ ପ୍ରୀପ୍ୟାର୍ ଷ୍ଟାର୍ଟ କରିବି ଆଉ ତାପରେ ମୋର କିନ୍ତୁ ଅ ରନ୍ ରନିଂ ପ୍ଲସ୍ ପଢ଼ାପଢ଼ି ଷ୍ଟାର୍ଟ କରିଦେବି ଆଉ।
ହଁ ଏନ୍ ସି ସି ଟା ନେଇଥିଲେ ଟିକେ କାମରେ ଆସିଥାନ୍ତା ଆଉ ଜାଣିଥାନ୍ତେ କିଛି।
ହଁ ସିଏ ଛାଡ ଆଉ କଣ କରିବା ଆଉ ନେଇତ ପାଇଲିନିଆଉ।
ହଁ ସେମିତି ବି ଯାଉଛନ୍ତି ପିଲା ଏକାଡେମୀ ଯାଇକି ସେଇଟା ଲକ୍ ଭାଗ୍ୟର କଥା ଯହାର ହେଇଯାଉଛି।
ହୁଁ ଠିକ୍ କଥା।
ପରିଶ୍ରମ କଲେ ନିହାତି।
ହୁଁ ହୁଁ। ଆଉ ଆପଣ ଉଁ ଆଜି ରାତିରେ କଣ ହ ରୋଷେଇ?
ରୋଷେଇ ଆମ ଆମେ ତ ମାମାର ମୋର ଏବେ ଅଛୁ ଭାଇ ନାହିଁ ଘରେ। ତ ସେ ଯାହା ହେଇଥିଲା ଦି ପହରେ ସେଇଟା ଖାଇଦବୁ ଆଉ।
ଓହୋ ହୁଁଁ।
ଆମେ ଏମତି ରୁଟି ଖାଉନୁ ଭାତ ହିଁ ଖାଉଛୁ ରାତି ରେ ଆପଣଙ୍କର?
ଆମର ବି ସେଇ ତ ହେଇଥିଲା ର ରାତି କି କଣ ଗୋଟେ ରୋଷେଇ ହେଇଛି ଯାହା। ମାମା ଦିଦି ଯାହା କରିବେ। ହ ଯାହା କରିବେ ଆଉ ରୋଷେଇ ଫୋଷେଇ ଏତିକି ରୋଷେଇ ଆଉ।
ଆପଣ ଖେଳା ଖେଳି କଣ କରନ୍ତି?
ଖେଳା ଖେଳି କ୍ରିକେଟ ଖେଳେ। ତାପରେ ଫୁଟବଲ୍ ତ ଏମିତିରେ ବହୁତ ଭଲ ଲାଗେ। ତାପରେ ସବୁ ଜିନିଷ ବ୍ୟାଡମିଣ୍ଟନ ବି ଖେଳେ। ତାପରେ ଆଉ କଣ ଫ୍ରୋ ଫୋନ୍ ଗେମ୍ ଆମର ଫ୍ରୀ ଫାୟାର ବି ଖେଳେ।
ହଁ।
ବିିଜେ ଏମ୍ ଆଇ ବି ଖେଳେ ହଁ। ନା ସବୁ ଖେଳେ ଏବେ ତ କ୍ରିକେଟ ଖେଳି ହଉନି କାହିଁକିନା ସାଙ୍ଗସାଥି କେହି ନାହାନ୍ତି। ସବୁ ହଷ୍ଟେଲ ଯିଏ ଯାହାର ପଳେଇଛନ୍ତି। କିଛି ଏବେ ଖେଳା ଖେଳି କିଛି କରିହଉନି ଆଉ।
ହଁ ମାନେ ଏବେ ଆପଣଙ୍କ ଛୁଟି କଣ ଖୋଲିନି କଲେଜ?
ହଁ କଲେଜ ଖୋଲିଲାଣି କଲେଜରେ ଖୋଲିଲାଣି ସବୁ ଏକ୍ଜାମ ହେରିକା ଷ୍ଟାର୍ଟ ହେଇଯାଇଛି। କିଛି କରିହଉନି ଆଉ ଖେଳା ଖେଳି ଟୋଟାଲି କିଛି କରିହଉନି। ଯାହା ଖାଲି ଘରେ ବସ୍
ଆପଣଙ୍କର ସେକେଣ୍ଡ ସେମ୍ ଦେଇଥିବେ ନା?
ହଁ ହଁ ମୋର ଏଇଟା ଫାଷ୍ଟ ଇୟର୍ ହେଲା ମାନେ ଫାଷ୍ଟ ଇ ସରିବା ଉପରେ ଆଉ।
ହଁ।
ହଁ ହଁ।
କେତେ କଣ ମାର୍କ ଥିଲା ପ୍ଲସଟୁରେ?
ପ୍ଲସ୍ଟୁରେ ମୋର ସେଭେଣ୍ଟି ପରସେଣ୍ଟ ପାଖାପାଖି ଥିଲା, ହୁଁ ଯେହେତୁ ମୁଁ ଟିକେ ଫର୍ମ ପକାରେ ଭୁଲ୍ ଭାଲ୍ କରିଦେଇଥିଲି। ଭଲ କଲେଜ ଆସିଥିଲି ହେଲେ ଫାଷ୍ଟ ସେମ୍ ଫୁଣି ଥରେ ସ୍ଲାଇଡ଼ର ମାରିଦେଲି। ଭଲ କଲେଜ କଟିଗଲା ପୁଣିଥରେ ବେକାର କଲେଜ ଆସିଲା।
ଗଲା ଆଉ। ହଉ ଭଲ ଅନ
ହଁ ସେଇ କଲେଜଟା ସେ କଲେଜର ସେନ୍ତି ନାଁ ନାହିଁ ମାନେ ମୁଁ ଯେତିକି ଜାଣିଚି।
ହଁ କିନ୍ତୁ ନା ନାହିଁ ସତ କିନ୍ତୁ ମୁଁ ଦେଖିଲି ଅଲଗା କଲେଜ ଅପେକ୍ଷା ଏ କଲେଜରେ ଭଲ ଅଛନ୍ତି। ଟିଚର ମାନେ।
ପାଠ ପଢ଼ାହଉଛି।
ସପୋର୍ଟିଭ ଭଲ ଅଛନ୍ତି ହୁଁ, ଆଉ ବିଜେପି କଲେଜରେ କଣ ସେମାନେ ସବୁ ଟିଚର୍ ବହୁତ ଷ୍ଟ୍ରିଟ କେହି କାହା କଥା ଟିକିଏ ଶୁଣିବେନି। ଟିକେ ହେଲ୍ପ କରିବେନି ମହର୍ଷି ବି ସେଇଆ। କିନ୍ତୁ ଏଇଠି ବହୁତ ବଢିଆ ହେଇଛି, ହୁଁ। ଏଠି ବଢ଼ିଆ ସବୁ, ହଉ ଟାଇମ୍ ତ ହେଇଗଲା
ଆଜ୍ଞା ରଖିଲି ହଁ।